କଣ କରୁଚନ୍ତି?
ଏଇ ଚା କରିକି ପିଉଛି।
ଚା କରୁଛନ୍ତି ଚାରେ କଣ କଣ ପକାଉଛନ୍ତି?
ଚା ରେ ଏ ଚା ଚିନି, କ୍ଷୀର, ଅଦା।
ହୁଁ ହୁଁ।
କଫି କଫି କେବେ ପିଇନ ଲାଟି କଫି?
ପିଇଛି ମୁଡୁହେଲେ ହେଲା ବଳେ ବେଳେ ପିଇଆ ଆଉ।
ହୁଁ ହୁଁ।
ସବୁବେଳେ ନୁହଁ।
କଣ ଖାନା ଆଜି କଣ ଖାନା ପିନା ହେଇଥିଲା?
ଆଜି ପଖାଳ ଭାତ ଶାଗ ଭଜା ଆଉ କଲଡ଼ା ଗୋଟା ଭଜା ହେଇଥିଲା, ଆମ୍ବ
ହୁଁ ହୁଁ।
ଆଉ ପୋଇ, ଆଳୁ ତାର ପୋଇପତ୍ର, ସବୁ ସବୁ ମ ଥିଲା ଦେଇକି କରିଥିଲି ଗୋଟେ ଆଉ କ ଆଉ କାକୁଡି।
ହୁଁ।
ଏତିକ।
ହୁଁ ହୁଁ। ଘରେ କିଏ କିଏ ଅଛନ୍ତି?
ଘରେ ଏବେ
ହୁଁ।
ଉଁ ଏବେ ଅଛନ୍ତି ଶାଶୁ ଶ୍ୱଶୁର ଆଉ ମୁଁ ପିଲା ଆଉ।
ହୁଁ, ପିଲା ପିଲାପୁଲି କେତେ ଟି?
ଦିଟା ପୁଅ।
ଓ ହୋ ପୁଅ ପାଠ ପଢ଼ୁଛନ୍ତି ପୁଅ ପାଠ ପଢ଼ୁଛନ୍ତି? କୋ କୋ କୋଉଠି?
ଉଁ ଛା ବଡ ପୁଅ ପଢୁଛି ଅକ୍ସଫର୍ଡ ରେ ଇଂଲିଶ ମିଡ଼ିୟମ ସ୍କୁଲରେ ଗୋଟେ
ହୁଁ।
ଆଉ ସାନା ଟା ଆଡମିସନ ହେଇନି ଆଉ ଅଗନବାଡି ଜାଉଛି।
ଉ ତାକୁ କଣ କ ସେ ଇଂଲିଶ ମିଡିୟମ ରେ ପଢେଇବେ ନା ଓଡିଆ ମିଡିୟମ ରେ ସେ ପଢିବ?
ଏଇଠି ପଢିବ ଏଇେ ସ୍କୁଲରେ। ଗୋଟେ ସ୍କୁଲରେ ଇଂଲିଶି ମିଡିୟମରେ। ହୁଁ ଆଉ ହ ସ୍ଵାମୀ ଗୋଟେ କମ୍ପାନୀରେ ତମ ଆଉ
ହୁଁ। ତମେ କିଛି ପାର୍ଟ ଟାଇମ ଜବ ଫବ୍ କରୁଛ ନା ନାଇଁ?
ନାଇଁ ହାଉସ୍ ୱାଇଫ।
ଖାଲି ହାଉସୱାଇଫ।
ଆଜ୍ଞା।
ଆଉ ରଜରେ କୁଆଡ଼େ କଣ କେମିତି ବୁଲିଲେ?
ରଜରେ ଘରକୁ ଯାଇଥିଲି ମୋ ବାପ ଘରକୁ ସେଇଠୁ ନା ଯାଇଥିଲି ପୁରୀ ବୁଲିବାକୁ।
ପୁରୀ ପଳେଇଥିଲେ?
ହୁଁ।
କେତେ ଦିନ ପୁରୀରେ ରହିଲେ ନା ସେଇ ଦି ଗୋଟେ ଦିନ ରହିକି
ଗୋଟେ ଦିନ ଗଲୁ ଗଲୁ ଗୋଟେ ଦିନ ରହିଲୁ ସେଠି ବହୁତ ମାନେ ଅସୁବିଧା ହେଲା ମୋ ପୁଅ ନା ସାନ ପୁଅ
ହୁଁ।
ହଜିଗଲା ପୁରୀ ସମୁଦ୍ର କୂଳରେ।
ହୁଁ।
ହଁ ତାକୁ ଖୋଜି-ଖୋଜି ପୁରା କାନ୍ଦିକି ହେଲି ଯୋଉ ପୁରୀ ସମୁଦ୍ର କୂଳରେ ଯୋଉ ରେସ୍କ୍ୟୁ ବାଲା ଥାନ୍ତିନି
ହୁଁ-ହୁଁ।
ସେମାନେ ଙ୍କ ପାଖରେ ଯାଇକି ଥିଲା ମୁଁ ତାକୁ ଖୋଜି-ଖୋଜି ଖୋଜି-ଖୋଜି କାନ୍ଦିକି ଯାଇକି ତା ପାଖରେ ପହଞ୍ଚିଲି। ମାନେ କା ବହୁତ୍ ଖୋଜି ସାରିଲିଣି ଖୋଜି-ଖୋଜି-ଖୋଜି-ଖୋଜି ଯାଇକି ଗଲା ବେଳକୁ ତା କାନ୍ଦଟା ଶୁଭିଲା, ଯୋଉ ସାଇଟ୍ ରୁ କାନ୍ଦଟା ଶୁଭିଲା ସେଉଠୁ ଗଲାକୁ ଏ ତାଙ୍କ ପାଖରେ ଯାଇକି ବସିଛି।
ହୁଁ।
ତାକୁ ନା ସେଠୁ ଆଣିକି ଆସିଲି। ତାପରେ ଏଇ ପ୍ରୋବ୍ଲେମ୍ ସେଠି ଟିକେ ହେଲା ତାପରେ ପୁଣି କଣ ହେଲା ନା ସେ ଠୁ ଆସି ସାରିଲା ପରେ ପୁଣି ଦର୍ଶନ କରିବାକୁ ଗଲା ବେଳକୁ ମୋ ବଡ ପୁଅ ତାର ବଡ ପୁଅ ଆଉ ଗୋଟେ ପୁତୁରା ଯାଇଥିଲା ନା ମୋ ଜାର ତାଙ୍କ ପୁଅ ସେ ଦିଟା ପିଲା ସିଏ ତାଙ୍କର ଭିଡ ଭିତରେ ପଶି ଯାଇଛନ୍ତି। ଆଗେ ଆମେ ବଡଦାଣ୍ଡ ରେ ଠିଆ ହେଇଛୁ ମୁଁ ତାଙ୍କୁ କହିଲି ୱେଟ୍ କର ଆମେ ସବୁ ସାଙ୍ଗ ହେଇକି ଯିବା ସେ ପିଲା ଟା ତାକୁ ଡାକି ନେଇକି ପଳେଇଗଲା ଭିତୁରକୁ
ହୁଁ।
ଯାଇକି ନା ତା କୁ ମୋ ସାନ ବଡ଼ ପୁଅକୁ ଠିଆ କରିଦେଇକି ଲାଇନ୍ ରେ ସେ ଆମ ପା ଖୁକୁ ଦୌଡ଼ିକି ଆସିଚି, କାଳେ ମାମି ମମି କା ଖୋଜିବେ କଉଠି ଆସି କି ମୁଁ ମତେ ଆସି କହିଲା ଆଉ ଖୋଜିବନି ଆମେ ସେଇଠୁ ଅଛୁ, ମୁଁ କହିଲି ତାକୁ କୋଉଠି ଛାଡିକି ଆସିଲୁ ନା ତାକୁ କଉ ଲାଇନ୍ ଠିଆ କରିଦେଇ ଆସିଚି, ମୁଁ କହିଲି ଲାଇନ୍ ରେ ଠିଆ କରିଦେଇ ଆସିଛୁ ଛୋଟ ପିଲା କଉଠି ପୁଣି ଲୋକ ଭିଡରେ ତାକୁ ଆଗକୁ-ଆଗକୁ ମାଡିକି ପଳେଇ ଯିବେ ନା ତ ତାକୁ ପାଇବୁ। ସେଠୁ ଗାଳି କଲି ସେଠୁ ଦୌଡ଼ିକି ଗଲା।
ହୁଁ।
ତା ପାଖକୁ ଯାଇକି ପହଞ୍ଚିକି ଅଁ ତା କୁ ପାଇଲା କିମ୍ବା ନ ପାଇଲା ସେଇଟା ଆମେ ବି ଜାଣିପାରିଲୁନି ଆମେ ପୁରା ପଛରେ ରହିଛୁ ଆଉ ଗୋଟେ ଲାଇନ୍ ରେ, ହେଲା ସେ ଯାଇକି ତାକୁ ପାଇଲା କି ନ ପାଇଲ ସେଇଟା ବି ପାଇ ଜାଣିପାଇଲୁନୁ, ତାପରେ ଗୋଟେ ତା ମାମୁଁ ହବ ଗୋଟେ ଯାଇ ଥିଲା ସିଏ ତାର କହିଲେ କୋଉଠି ଦିଟା ପିଲା ଗଲେ, ସିଏ ତାଙ୍କୁ ଖୋଜି-ଖୋଜି ଗଲା। ତା ମାମୁଁ ଯାଇକି ତାକୁ ପାଇଲା କି ନ ପାଇଲା ସେଟା ବି କନଫ୍ୟୁଜ୍ ରେ ପଡିକି ରହିଲୁ। ପୁରା ଠାକୁରଙ୍କୁ ଡାକି-ଡାକି-ଡାକି-ଡାକି-ଡାକି-ଡାକି ଆଉ ଯାଇକି ଦର୍ଶନ କରିକି ଦି ଘଣ୍ଟା ଅଢେଇ ଘଣ୍ଟା ପରେ ଯାଇଁକି ଦର୍ଶ ନ୍ ସାରିକି ବାହାରିକି ଆସିଲା ବେଳକୁ ବଡ଼ ଦାଣ୍ଡରେ ଠିଆ ହେଇଛନ୍ତି, ସେମାନେ ବି ଆମକୁ ଖୋଜୁଛନ୍ତି ସବୁ ଦେଖା ହେଇଛନ୍ତି ସେମାନେ ସାଙ୍ଗ ହେଇ ଯାଇଚନ୍ତି ତିନି ଜଣ ଯାକ, ସାଙ୍ଗ ହେଇକି ଆ ଆମକୁ ଖୋଜୁଚନ୍ତି, ନା ସେଇଟା ଗୋଟେ ମାନେ କଣ କହିବାକୁ ଗଲେ ଯୋଉ କୁହନ୍ତିନି ହୁଁ।
ବଡ଼ ଦାଣ୍ଡରେ ବଡ଼ ଦାଣ୍ଡରେ ଶହ-ଶହ ଲୋକ ରହୁଚନି।
ଛୋଟ କଥା ହେଲା। ମେନେ କଥା ହେଲା ମୁଁ କହିଲି କି ସେ ପିଲାଟା ହାଇଟ୍ ଅଛି ନା, ସେ ହେଲେ ବି କୋଉଠି ପଳେଇ ଆସିବ ଇଏ ଛୋଟ ଛୁଆଟା ନା ସାତ ଆଠ ବର୍ଷର। ମାମ ଯଉ ପରା ଇଏରେ
ହୁଁ।
ଉମ
ଖରା ଖରାବେଳେ ଖରାବେଳେ କଣ ରୋଷେଇ ହେଇଥିଲା? ନା ଖରାବେଳେ
ସେଇ ପଖାଳ ଭୋରୁଧି ପଖାଳ ହଁ ଆଉ ତମର କଣ ହେଇଥିଲା ତମେ କଁ ଖାଇଥିଲ?
ମୁଁ ଆଜି ଆଳୁ ଭ ଭର୍ତା ହେଇଥିଲା ଛୁଇଁ ମେଞ୍ଚେ ଆଣିଥିଲି ଛୁଇଁ ଦିଇଟା ଭା ଏ ବ ବାଜି ବାଜିଥିଲି। ଆଉ ଭାତ, ଡାଲି, ଖଟା ଟିକେ ଡଳିଥିଲି। ଖରାବେଳେ ଖାଇଥିଲି। ଆଉ ହ୍ୟାଲୋ
ଭଲ ଖାଇଚ ଆଉ।
ହୁଁ ଆଉ ସ ସଖାଳେ ଯାଇଥିଲି ଗୋଟେ କାମରେ ଯାଇଥିଲି ଆ ବାଟରେ ଗୋଟେ ଦହିିବରା ଦୋକାନ ଦେଖିଲି ତା ସେଇଠି ଦହିବରା ଦିଇଟା ଖାଇ ଦେଇଥିଲି। ଆଉ ଆ ତମ ଆଡେ ବର୍ଷା ଫର୍ଷା କେମିତି ହଉଚି?
ଆଜି ବହୁତ ଜୋରରେ ହେଇଛି। ଆଜି ନା ବହୁତ ଜୋରରେ ବର୍ଷା ହେଇଛି। ହଁ ଲାଇନ ନଥିଲା ତିନି ଘଣ୍ଟା।
ହୁଁ।
ହୁଁ।
ଗରମ ବି ବହୁତ ଜୋରରେ ହଉଥିଲା ଆଜି।
ତଥାପି କେତେ ଦିନ ହେଲା ବର୍ଷା ତ୍ ବର୍ଷା ତଥାପି କେତେ ଦିନ ଛାଡ଼ିଥିଲା? ନା ହେଇନଥିଲା ମୁଳରୁ ଆଜି ହେଲା ଫାଷ୍ଟ ଟାଇମ।
ମୁଁ ସେପଟେ ତ ମୁଁ ଥିଲି କାଲି ତ ଆସିଲି ମୁଁ ଘରୁ। ଏତେବଡ଼ ଆସିଲା ପରେ ସେଠି ଥିଲା ବେଳେ କାଇଁ ସେଠି ବି ହେଇନଥିଲା ଆଉ। ଆମ ଘରେ ବାପଘରେ।
ଯୋଉ ଯାଇଥିଲେ ରଜକୁ ପୁରୀ ଯୋଉ ଯାଇଥିଲେ କେତେ କଣ ଲୋକ କଣ ଇଏ କେତେ କଣ ଲୋକ ହେଇଏ ତଥାପି ଆନୁମାନିକ କେତେ କଣ ଲୋ କୋ ହେଇଥିଲେ ଆଉ କେମିତି କଣ ରଜ ତା ମାନେ ଖାଲି ରଜ ଟା ପୁରୀରେ ପୁରୀରେ ପଳେଇଲା ନା ଦୋଳି ଫୋଳି ଖେଳା ଖୁଳି ହେଇଛି? ହ୍ୟାଲୋ? ହ୍ୟାଲୋ।
ଦୋଳି ଫଳି ଖେଳା ହେଇଥିଲା ଆସିଲା ପରେ ଦୋଳି କଣନ କିଣିଚୁ ଆଉ।
ନାଇଁ ନାଇଁ ରଜ ରଜରେ ପୁରୀ ଯାଇଥିଲେ ନା ରଜ
ରଜ ପୂର୍ବରୁ ର ରଜ
ମାନେ ରଜ ହେଇ ରଜ ହେଇ ନଥିଲା ଯାଇଥିଲେ? ହୁଁ ହୁଁ ଆଉ ବାପଘରେ କିଏ କିଏ ସବୁ ଅଛନ୍ତି?
ଆଜ୍ଞା?
ବାପ ଘରେ କିଏ କିଏ ସବୁ ଅଛନ୍ତି?
ହୁଁ ଅଛନ୍ତି ଭାଇ ଦୁଇ ଜଣ ବାପା ମା।
ହୁଁ ଭାଇ ବାହା ହେଲେନି ସବୁ ଭାଇ ବାହା ହେଲେନି?
ନାହିଁ ନାହିଁ କେହି ବାହା ହେଇ ନାହାଁନ୍ତି। ହୁଁ
ହୁଁ ହୁଁ
ଆଉ
ଆଉ କଣ କୁହ ଆଉ ହଁ ଦେହପା ଏଇ ତ ସିଜିନି ଚେଞ୍ଜ ହଉଛି, ଟିକେ ଥଣ୍ଡା ହେଇଯାଉଛି। ପୁଣି କଣ ହେଉଛି କି ଆମ ଆଡ଼େ ବର୍ଷା ସେଇ ର ରଜ ତିନିଦିନି ଆଙ୍କ ବହୁତ ଜୋରେ ହେଇଛି। ତାପରେ ବର୍ଷା ଛାଡ଼ିଲା ଛାଡ଼ିଲା ଛାଡ଼ିଲା ଛାଡିଲା ଛାଡ଼ିଲା ଆଉ ବର୍ଷା ହିଁ ହେଉନି। ଏଇ ଏଇ ଦି ତିନି ଦିନ ସେତେବେଳେ ହାଲକା ଟିକିଏ ଟିକିଏ ଫିରି ଫିରି ପକାଇଥିଲା ଯିଏ ଯାହା ଯେମିତି କରିକି ଯିଏ ଯେମିତି ପାଣି ଫାଣି ମଡେଇକି ତଳି ଫଳି ପକେଇଦେଲେ।
ଉହୁଁ।
ଆଉ ଏଇନା ବର୍ଷାଟି ପୁରା ଛାଡି ଯାଇଛି ତାପରେ ପାଗଟ ବି ଚେଞ୍ଜ କରିଦଉଛି କେତେବେଳେ ଖରା ହଉଛି କେତେବେଳେ କାଆଁଳିଆ କରୁଛି। ପାଣି ପାଉ ବା ପାଣି ଏଇ ଯେଉଁ ପାଣିପାଗ ଯେ ଅନୁମାନିକ ସେ ଯିଏ ଯାହା ନ୍ୟୁଜରେ କହୁଛନ୍ତି ଯେ ଲଘୁଚାପ ବାଇଶିଠୁ ହେବାର ଥିଲା କିନ୍ତୁ ବାଇଶଠୁ ଲଘୁଚାପ ହେଲାନି କିନ୍ତୁ ଖରା ପ୍ରବଳ ଜୋରେ ହେଉଛି। ଇଁତି ହେଇକି ସବୁ ଦେବା କିଏ କିଏ ଥଣ୍ଡା ହେଲାଣି ତ କିଏ କାହାର ପେଟ ହେଲାଣି ସବୁ ଏମିତି ବାହାରୁ ଚି ଆଉ ପାଗ ନେଇକି ଆଉ।
ହଁ।
ଆଉ ତମ ଆଡେ ଧାନ ଫାନ କଣ ଚାଷ କରୁଛନ୍ତି?
ଧାନ ଫାନ ଚାଷ କଣ ଏବେ ଆରମ୍ଭ ହଉଛି ତ ଆଉ।
ତଳିଫଳି ପକେଇ ସାଇଲେଣିି।
ହଁ ଏବେ ପକାପକି ଚାଲିଛି। ଆଉ
ଆଉ କଣ କୁହନ୍ତୁ ତଳି କଣ ତମ ଆଡ଼େ କଣ ସ୍ୱର୍ଣ୍ଣ ଧାନ ଅଧିକା ହଉଛି ନା କଣ ବଡ଼ ଧାନ କଣ ଅଲଗା ଅଲଗା କଣ ଧାନ କରୁଛନ୍ତି? ନା ସଠିଆ ଧାନ କରୁଛନ୍ତି ନା ବାରମାସିଆଙ୍କ କଣ ଚାଷ କରୁଛନ୍ତି।
କଣ ସ୍ଵର୍ଣ୍ଣ ଧାନ ଆଉ ଗୋଟେ କି ଧାନ କୁହନ୍ତି ସେଇଟା। ଡେରା ଡିନ କଣ ଆଙ୍କର ଏପଟେ କୁହନ୍ତି ସେଇଟା ସେଇ ଧାନ ଟା।
ଡେରାଡିନ ନୁହେଁ କି ଡେରାଡିନ ଟା କଣ ବଡ ଧାନ?
ବଡା ଟା ହଁ।
ହୁଁ ହୁଁ ହଜାରେ ଏକ ହଜାର ନ ହେରିକା କରନ୍ତିନି। ହଜାର ଏକେ ହଜାର ନଅ କଳା ଚମ୍ପା।
କଳା ଚମ୍ଫା କରନ୍ତି ଏ ଡେରାଡିନ୍ କରନ୍ତି। ହୁଁ।
ହଉ ହଉ ଆଜ୍ଞା ମୁଁ ରଖୁଛି ଆଉ ଟିକେ ପରେ ଫୋନ୍ କରିବି ଆଉ।
ହଉ ହଉ।